ବନ୍ଧୁ ହ୍ୟାଲୋ
ହ୍ୟାଲୋ ହଁ ବନ୍ଧୁ କୁହ
ନମସ୍କାର ବନ୍ଧୁ
ନମସ୍କାର ଆଜ୍ଞା।
ଘରେ ଆପଣ କଣ କରୁଥିଲେ?
ଘରେ ଏବେ ବର୍ତ୍ତମାନ ଖାଇକି ଶୋଇବାକୁ ଯାଉଥିଲୁ ଆଉ।
ଆଚ୍ଛା।
କୁହନ୍ତୁ ବନ୍ଧୁ ବହୁତ ଦିନ ପରେ ମନ ପଡିଛି ବୋଧେ ଆଜି କଥା।
ହଁ ବନ୍ଧୁ ଟିକେ ମନେ ପଡିଥିଲା ତ ସେଥିପାଇଁ ଫୋନ କରି ଆପଣକୁ କଥା ମନେ ପଡ଼ିଲା ତ ସେଥିପାଇଁ ମୁଁ ଆପଣଙ୍କୁ ହଁ ଫୋନ କଲି। ତ ଆଚ୍ଛା ବନ୍ଧୁ ଆପଣଙ୍କର ମୋ କଥା ମନେ ପଡୁନଥିଲା?
ଆଜ୍ଞା ମନେ ପଡୁଥିଲା ଯେ କି ତୁ ଟିକେ ବ୍ୟସ୍ତରେ ରହି ଯାଉଥିଲୁ ସେଥିପାଇଁ ଟିକେ ଆଉ କଣ କଲ କରିପାରୁନଥିଲି କାହାକୁ ଆଉ।
ଆଚ୍ଛା ବନ୍ଧୁ ମୁଁ ବି ମଧ୍ୟ ବ୍ୟସ୍ତ ରହୁଥିଲି କାରଣ ମୁଁ ଏକ ଆମ ବଜାରରେ ନୂଆ ପୋଷାକ ଦୋକାନ ଖୋଲିବି ବୋଲି ଭାବୁଛି। ବନ୍ଧୁ ଏକ ପୋଷକ ଦୋକାନ କଲ କିପରି ହବ ଟିକେ କହିବେ?
ଆଜ୍ଞା ପୋଷାକ ଦୋକାନ ଖୋଲିବା ଟା ଭଲ କଥା ଯେହେତୁ ପୋଷାକ ଦୋକାନ ଖୋଲୁଛନ୍ତି। ତ ଆପଣ କଣ ନିଜ ସ୍ତରରେ ଖୋଲୁଛନ୍ତି ନା ଆଉ କାହା ଭାଇଙ୍କ ବଡ ଭାଇଙ୍କ ନା ସାଙ୍ଗସାଥିଙ୍କ ଇଏରେ?
ଆଚ୍ଛା ବନ୍ଧୁ ମୁଁ ମୋର ନିଜର ଏକ ପୋଷାକ ଦୋକାନ ଖୋଲିବି ବୋଲି ଭାବୁଛି। ହେଲେ ଏ ପଇସା ପତ୍ର ନଥିବାରୁ ମୁଁ ଟିକେ ଖୋଲି ପାରୁନି। କାରଣ ଆପଣ ତ ଜାଣିଛନ୍ତି ଏ ମୋର ଏତେ ଏ ଚଳିବା ଭଲ ନୁହେଁ କାରଣ ହଁ ମୁଁ ଏକ ଗରିବ ଘରର ପିଲା ତ ସେଥିପାଇଁ ମୁଁ ଦିନ ରାତି ଏକ ସ୍ୱପ୍ନ ଦେଖୁଛି ଯେ ମୋର ଏକ ହଁ ବଜାରରେ ମୁଁ ଏକ ପୋଷାକ ଦୋକାନ ଖୋଲିବି ବୋଲି ବନ୍ଧୁ ଆପଣ କୁହନ୍ତୁ ମୁଁ କଣ କରିବି?
ଯେହେତୁ ପଇସା ପତ୍ର ଆପଣଙ୍କ ଟିକେ କମ୍ ତ ସେ ଟାଇପର ଆପଣଙ୍କ ଛୋଟ ଦୋକାନ ଟେ ବନ୍ଧୁ। ଆପଣ ଏକା ହିଁ ରୁହନ୍ତୁ ଦୋକାନରେ ବେଶୀ ମାଲ ରଖନ୍ତୁ ତ ସାଙ୍ଗସାଥି ସହିତ ବ୍ୟବହାର କରନ୍ତୁ ଯେପରିକି ବ୍ୟବହାର କରିବେ ସେପରି ସାର୍ଟ ପନ୍ ସବ ବିକିବେ କିନ୍ତୁ କାହାକୁ ବାକି ଦେବେନି ବାକି
ଆଚ୍ଛା ବନ୍ଧୁ ମୋର କହିବାର କଥା ଆପଣ ଯେପରି କହିଲେ କି ବା କି ଉ କାହାକୁ ବି ଦେବେନି ଠିକ ସେହିପରି ହଁ ନୂଆ ନୂଆ ପୋଷାକ କିଣିବାକୁ ହେଲେ ତ ପଇସା ପଇସା ଦରକାର ତ ସେଥିପାଇଁ ମୁଁ କହୁଛି କି ବନ୍ଧୁ ଆପଣଙ୍କର ଯେଉଁମାନେ ମାନେ ସାଙ୍ଗସାଥି ଅଛନ୍ତି ତ ମୁଁ ପୋଷାକ ଦୋକାନ ଖୋଲିଲେ ଆପଣ ମୋତେ ଏତିକି ସାହାଯ୍ୟ କରିବେ ଯେ ଆପଣ ଙ୍କ ସଂସ୍ପୃଶରେ ଯେଉଁ ପିଲାମାନେ ଅଛନ୍ତି ବା ଆପଣଙ୍କର ସାଙ୍ଗସାଥି ବା ବନ୍ଧୁବାନ୍ଧବ ଅଛନ୍ତି ତ ମୁଁ ମୋର ଦୋକାନକୁ ପଠେଇବେ ଆପଣ?
ଆଜ୍ଞା ଆଜ୍ଞା ନିହାତି ପଠେଇବେ କିଛି ଅସୁବିଧା ନାହିଁ ଆପଣ ଦୋକାନ ଖୋଲନ୍ତୁ ତ ଆପଣ ଯଦି ମାଲ ଟି ଆଣିବେ ସାର୍ଟ ପ୍ୟାଣ୍ଟ ଯୋଉଟା ଆଣିବେ ତାଙ୍କ ସ ଟିକେ ଭଲସେ କଥା ହେଇ ନା ଆଜ୍ଞା ଆମେ ଏମ ତି ଗରିବ ପିଲା ତ ପଇସା ସୁବିଧା ନାହିଁ ତ ଆପଣଙ୍କୁ କିଛି ପଇସା କୋଡିଏ ହଜାର ଟଙ୍କା ଦବୁ କି ଦଶ ହଜାର ଟଙ୍କା ଦବୁ ସେତିକି ଦେଇକି ଆମେ ଏତିି ଟଙ୍କା ଟା ମାଲ ନେବୁ ଆଉ ଯାହା ମାଲ ଟା ବିକ୍ରି ହବ ତ ଆସ୍ତେ ଆସ୍ତେ ଆମ ପଇସାଟା ଆପଣଙ୍କୁ ସୁଝିଦବୁ।
ଆଚ୍ଛା ବନ୍ଧୁ ଆପଣ ଏକ ଭଲ ଉପାୟ କହିଲେ ଆପଣଙ୍କର କଣ କିଛି ଦୋକାନ ଅଛି କି ବଜାରରେ ହ
ଦୋକାନ ତ ଆମର ଗୋଟେ ଅଛି ଘରେ ଗୋଟେ ଦୋକାନଟେ ଅଛି ଯେହେତୁ ଗୋସରୀ ଦୋକାନ ଆମର ବି ସେମିତି ପାଖରେ ପଇସା ନଥିବାରୁ ଆମେ ଆମ ହାତରେ ଥିଲା କୋଡିଏ ହଜାର ଟଙ୍କା ଯେହେତୁ ଗୋସରୀ ଆଇଟମ ଡାଲି ଚାଉଳ ଆଳୁ ପିଆଜ ବି ବିସ୍କୁଟ ତେଲ ଇତ୍ୟାଦି ଜିନିଷ ସାମଡି ଲାଗୁଛି ସେପଟିକି ଆମ ଏରିଆରେ ଗୋଟିଏ ଥିଲା ଦୋକାନ ତ ତାଙ୍କ ସହିତ କଥା ହେଇକି ତାଙ୍କୁ କିଛି ପଇସା ଦେଲୁ କୋଡିଏ ହଜାରରୁ ତାଙ୍କୁ ଅଠର ହଜାର ଟ ଦେଲୁ ଆଉ ଦି ହଜାର ଟା ଆମ ପାଖରେ ହିଁ ରଖିଲୁ ଯେହେତୁ ଅଠ ହଜାର ଟା ତା ଦେଲୁ ତାଙ୍କରୁ ମାଲ ଆଣିଥିଲୁ ଚାଳିଶ ହଜାର ଟଙ୍କାର ତାପରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆମେ ତାଙ୍କୁ ସୁଝେଇ ଦେଲୁ।
ଆଚ୍ଛା ବନ୍ଧୁ ଆପଣ ଏକ ଭଲ ଉପାୟ କହିଲେ କାରଣ ଆପଣଙ୍କର ଯୋଉ ରାସନ ଦୋକାନ ଅଛି ତାହାର ବିକ୍ରୟ ମାନେ ତାହାର ବେପାର ଦିନକୁ କେତେ ଟଙ୍କା ଟଙ୍କା ଆଣିଛି।
ଆଜ୍ଞା ବନ୍ଧୁ ରାସନ ଦୋକାନ ତ ବେପାର ହଜାର ଟଙ୍କା ହେଲେ ଶହେ ଟଙ୍କା ହିଁ ଲାଭ ଭାରି ଥିବ ସେପରିକି ଆପଣ ଯଦି ଦେଶ ଦୋକାନ ଦିନକୁ ହଜାର ଟଙ୍କା ବିକିବେ ପାଞ୍ଚଶହ ଟଙ୍କା ଲାଭ ବାହାରିବ ଆପଣ ଖର୍ଚ୍ଚରେ କି ଲାଭ କ ସେପରି କି ଆପଣ ଡେସ ଦୋକାନେ ଲାଭ ହିଁ ଅଛି ଆପଣ ଯେପରିକି ଯେତେ ମାଲ ଉଠେଇବେ ଆପଣ ସେତିକି ପଇସା ଆପଣ ଦୁଇ ପାଞ୍ଚ ଟଙ୍କା ଲାଭ ଭା ଦୁଇଶହ ଟଙ୍କା ପାଖରେ ରଖିବେ ଆଉ ତିନିଶହ ଟଙ୍କା ଯାକୁ ଜିନିଷ ଆଣି ଥିବେ ତାଙ୍କୁ ହିଁ ଦେଇଦେବାଟା ଭଲ ହବ।
ଆଚ୍ଛା ବନ୍ଧୁ ଆପଣ ଏକ ଭଲ ଉପାୟ କହୁଛନ୍ତି ଆପଣଙ୍କ କଥା ମତେ ବହୁତ ଭଲ ଲାଗୁଛି କାରଣ ଆପଣ ଯେପରି କହୁଛନ୍ତି ଆପଣ ଠିକ ହିଁ କହୁଛନ୍ତି କାରଣ ଆପଣ ଆପ କଥାରୁ ଜଣା ପଡୁ ଯେ ଆପଣ ବି ଏକ ବଡ ବ୍ୟକ୍ତି ପାରୀ ହୋଇଥିବେ ନଚେତ୍ ଆପଣ ଏଭଳି କଥା କହି ନଥାନ୍ତେ
ଆଜ୍ଞା ବନ୍ଧୁ ଆପଣ ଯୋଉ କଥା କହୁଛନ୍ତି ସେଇଟା ମୁଁ ବୁଝଛି ଯେ ଆପଣ ଯେମିତି ମତେ ସାହାଯ୍ୟ ମାଗିଥିଲେ ମୁଁ ବି ସେମିତି ମୋର ଗୋଟେ ସାନ ଭାଇଟା ହବ ତାଙ୍କୁ ବି ସେମିତି ସାହାଯ୍ୟ ମାଗିି ସିଏ ମତେ ଏଇ କଥା ସିଏ ହିଁ କହିଥିଲେ। ତ ମୁଁ ଏଇ କଥା ତାଙ୍କ କଥା ଶିଖିଦି କି ମୁଁ ଯାଉଁଛି କି ଆପଣ ଜାଣନ୍ତୁପଣ କଥରୁ ଏମତି ବି ଆଉ ଗୋଟେ ବ ଭାଇ ଗୋଟେ ଫୋନ କରିବେ ନା ଭାଇ ଏମିତି ମୁଁ ଗୋଟେ ଦୋକାନ ଖୋଲିବି। ତ ଏଇ କଥା ତାଙ୍କୁ ବି ତମେ କହିପାର।
ଆଚ୍ଛା ବନ୍ଧୁ। ଆପଣ ବି ଯେମିତି ଦେଖନ୍ତୁ ବନ୍ଧୁ ଅସୁବିଧା ସମୟରେ ଯଦି ବନ୍ଧୁ ଠିଆ ହେବେନି ବା ପାଖରେ ଯଦି ନ ଠିଆ ହେବେ ତ କିଏ ଠିଆ ହେବ। ତ ସେଇଥିପରି ବନ୍ଧୁ ମୁଁ ଆପଣଙ୍କ କଥା ମୋର ମନେ ପଡ଼ିଲା କାରଣ ଆପଣଙ୍କର ବି ଏକ ଗ୍ରାମରେ ଏକ ଦୋକାନ ଅଛି ସେଥିପାଇଁ ଭାବିଲି ଆପଣ କିଛି ଯଦି ମତେ ସାହାଯ୍ୟ କରିବେ ବା କିଛି ଉପାୟ କହିବେ ତାହେଲେ ମୋର ଏକ ଦୋକାନଟି ଏକ ସ୍ୱପ୍ନ ଥିବା ଦୋକାନଟି ଖୋଲି ପାରିବି।
ଆଜ୍ଞା। ଠିକ ଅଛି ଆପଣଙ୍କ ଦୋକାନ ଟା ବୋଧେ ଏବେ ନୂଆ ଖୋଲ ବୋଧେ କିବେ ରଥ ଟଣାକୁ ଖୋଲିବେ ନା ଶ୍ରାବଣ ଆସ ଖୋଲିବେ।
ବନ୍ଧୁ ଭାବୁଛି କି ମୁଁ ଆର ମାସର ଅ ଚଉଦ କି ପନ୍ଦର ତାରିଖ ବେଳକୁ ଖୋଲିବି କାରଣ ରଥ ଟଣା ଆମ ପାଖି ଆସିଲେ ନା ରଥ ଟଣା ବେଳକୁ ଯଦି ମୁଁ ପୋଷାକ ଦୋକାନଟି ଖୋଲିବି ଲୋକମାନେ ରଥ ଟାଣିବେ କୁ ଗଲେ ନୂଆ ପୋଷାକ ପିନ୍ଧିକି ଯିବେ ଭାବୁଛି ସେଇ ଦିନଟି ଉପଯୁକ୍ତ ଦିନ ହବ। ନା କଣ ବନ୍ଧୁ?
ଆଜ୍ଞା ଭଲ କଥାଟି କହିଛନ୍ତି ଯେହେତୁ ଆମର ଗୋଟେ ପର୍ବ ଚାଲିଛି ତ ରଥଯାତ୍ରା ବି ଗୋଟେ ବଡ ଦିନ ସେଥିପାଇଁ ଦୋକାନ ଓପନିଂ କରିବାଟା ଆପଣଙ୍କର ଭଲ ଦିନଟି ଯିବ। ତ ଆପଣ ଯେହେତୁ ଦୋକାନଟେ ଖୋଲିବେ ତାପରେ ବି ଆମର ବୋଲ୍ ବମ୍ ଏବଂ ଯିବେ ଲୋକ ତା ପାଇଁ ସାର୍ଟ ପାଇଁ ଯେତେ ଶୀଘ୍ର ଦୋକାନଟା ଖୋଲିବେ ସେତେ ତମ ପାଇଁ ସୁବିଧା ହବ।
ଆଛା ବନ୍ଧୁ ଆପଣ ଏକ ଭଲ ଉପାୟ କହିଲେ। କାରଣ ଯଦି ଏ ଆପ ଆପଣ ସତେ ତ ଯେପରି ଆପଣ ଯେମିତି କହିଲେ ଶ୍ରାବଣ ମାସ ଆସିଲାଣି ପ୍ରଭୁ ଭୋଲାଶଙ୍କରଙ୍କର ହଁ ପାଣି ଢାଳିବା ପାଇଁ ତାଙ୍କ ତାଙ୍କ ପାଖକୁ ଯିବେ ଲୋକମାନେ ଯିବେ। ଏବଂ ରଥ ଟାଣିବାକୁ ଯିବେ ତା ମଧ୍ୟରେ ଏଁ ଦୋକାନ ଟିକେ ଜଲ୍ଦି ଜଲ୍ଦି ଖୋଲିଦେବାକୁ ପଡିବ। ନଚେତ୍ ଯୋଉଁ ଦି ପଇସା ଲାଭ ହେଇ ହବ ସେଥିପାଇଁ ଖୋଲିଦବା ନଚେତ୍ ମୋର ଲସ୍ ହେଇଯିବ।
ଆପଣଙ୍କର ବି ଲସ୍ ହେବ ନାହିଁ ଯେହେତୁ ପୂଜା ଟାଇମ ଆମର ଆଇଲାଣି। ଯେ ଆପଣ ବି ଗୋଟେ କାମ କରିବେ, ଆମର ଯୋଉଁ ସିିଜିନ ଟାଇପର ଯେମିତି ବୋଲବମ ଆସିଲାନି ପାଖେଇ ଆପଣ ବୋଲବମ୍ ସାମଗ୍ରୀ ବି ରଖିଦିଅ ଯେପରିକି ବାହୁଙ୍ଗି, କଳସ
ହଁ ଜିନିଷ ଯୋଉଁ ଆଜ୍ଞା ସବୁ ବୋଲବମ୍ ମାନେ ସେଇ ଜିନିଷ ସବୁ ବି ଆପଣ ରଖିଦେବେ ଆପଣ ବେପାରଟି ବି ଟିକେ ଅଧିକ ଟିକେ ବଢିବ।
ଆଛା ବନ୍ଧୁ ଆପଣ ପୁରା ଠିକ ଠିକ କଥା ମତେ କହୁଛନ୍ତି। ଯେପରିକି ମୋର କାମରେ ଆସିବ ସେଇଭଳି କଥା। ଯେପରିକି ଆମର ରଥ ଟଣା ଆସିଲାଣି ତାପରକୁ ଶ୍ରାବଣ ମାସ ବୋଲବମ୍ ଜିନିଷ ରଖିବି। ତାପ ମାସରେ ଗଣେଶ ପୂଜା ଆସ
ଗଣେଶ ପୂଜା, ଭାଲୁକୁଣି ପୂଜା, ଓଷା
ବିଶ୍ଵକର୍ମା ପୂଜା ବି ପଡିଯିବ ବନ୍ଧୁ। ଏଇଟା ହଉଛି ଉପଯୁକ୍ତ ସମୟ ଏଇ ସମୟରେ ଯଦି ମୁଁ ପୋଷାକ ଦୋକାନ ନ ଖୋଲିବି ତାହେଲେ ମୁଁ ବହୁତ କ୍ଷତିରେ ପଡିଯିବି। ଏମିତି ଏଇ ମୋର ଜୀବନ ବହୁତ କ୍ଷତିରେ ଚାଲିଛି।
ବର୍ତ୍ତମାନ ଏବେବି ଆଜ୍ଞା କୁହନ୍ତୁ କୁହନ୍ତୁ ଏବେବି ଯୋଉଁ ଟାଇମ ହେଲା କି ଆପଣ ଯଦି ରାକ୍ଷୀ ପୁନେଇ ବି ଆଇଲାଣି। ରାକ୍ଷୀ ବି ବିକି ପାରିବେ।
ହଁ ବନ୍ଧୁ ରାକ୍ଷୀ ପୂର୍ଣ୍ଣମା ବି ପଳେଇ ଆସିଲାଣି ବନ୍ଧୁ ଯାହା ହଉ ଆପଣ ହଉଛନ୍ତି ମୋର ଉପଯୁକ୍ତ ବନ୍ଧୁ। ଯେହେତୁ ମୋର ଅସୁବିଧା ସମୟରେ ଠିଆ ହୋଇଚନ୍ତି ଏବଂ ମତେ ଗୋଟିଏ ତାପରେ ଗୋଟିଏ ଉଦାହରଣ ଦେଇ ଚାଲିଛନ୍ତି ଯେ ଏହି ସମୟରେ ଖୋଲିଲେ ଦିନଟି ଭଲ ଯିବ।
ଆଜ୍ଞା ବନ୍ଧୁ ମନେ ରଖନ୍ତୁ ଆପଣଙ୍କ ବ୍ୟବହାର ହିଁ ଆପଣଙ୍କ ପରିଚୟ ଆ ଯେହେତୁ ଆପଣ ରାକ୍ଷୀ ବିକିବେ ନିହାତି ମୋ ଭାଇ ମାନେ ଆସିବେ କି ରାକ୍ଷୀ ନେବେ ଭଉଣୀ ମାନେ ଆସିବେ। ତାଙ୍କ ସହିତ ଆପଣ ଭଲ ବ୍ୟବହାର କରିକି ତାଙ୍କ ସହିତ ବି ସେ ବି ଯଦି ବ୍ୟ ବ୍ୟବହାର ଭଲ ଥିବ। ନା ଭାଇ ମୋ ଭାଇ ଗୋଟେ ଭଲ ଗିଫ୍ଟ ଦେବି। ତାଙ୍କ ପାଇଁ କି ସାର୍ଟ ନେଇ ପାରିବେ କି? ପେଣ୍ଟ ନେଇପାରିବେ ଭାଇ ଭଉଣୀ ମାନେ ବି ନେଇପାରିବେ ତାଙ୍କ ଭାଇ ପାଇଁ ସାର୍ଟ, ପ୍ୟାଣ୍ଟ। ଇ ତାଙ୍କ ଭଉଣୀ ରହୁଛି। ଦୂରରେ ତାଙ୍କ ଦେଇ ବାହାହେଇ ସାଇଲେଣି ତ ତାଙ୍କ ଭଉଣୀ ପାଇଁ ତାଙ୍କ ଭାଇମାନେ ପଠେଇବେ ଯୋଉଁ ରାକ୍ଷୀ। ତ ଭାଇମାନେ ବି ଆସିକି ତମ ପାଖରୁ ସାର୍ଟ ନେଇପାରିବେ। ତାଙ୍କ ଅ ଦେଇର ଯିଏ ହେବେ, ତାଙ୍କର ସ୍ଵାମୀ ତାଙ୍କ ପାଇଁ ବି ନେଇପାରିବେ ସାର୍ଟ ପ୍ୟାଣ୍ଟ। ତ ଆପଣ ରାକ୍ଷୀ ବ୍ୟା ବିଜନେସ କଲେ ବି ଭଲ ହବ।
ଆଚ୍ଛା ବନ୍ଧୁ ଆପଣ ହଁ ଭଲ ଭଲ କଥା ମଧ୍ୟ କହୁଛନ୍ତି ମତେ କାରଣ ବନ୍ଧୁ ଆପଣ ଯଦି ଁ ଆପଣ ବି ଏକ ବେପାରୀ ଆପଣ ବେପାରୀ ଯଦି ନ ହେଇଥିଲେ ଏପରି କଥା କହିନଥାନ୍ତେ। ତେଣୁକ ବନ୍ଧୁ ମୋର ଏକ କାମ ରହିଯାଉଛି। କାରଣ ସାଡେ ପୋଷାକ ଦୋକାନ ଖୋଲିବା ପାଇଁ ମୋର ଅ ବହୁତ ଉ ବିଳମ୍ବ ହେଇଗଲାଣି ତେଣୁ ପୋଷାକ ଦୋକାନ ପାଇଁ ମୋର କିଛି ଅର୍ଥ ଏବଂ କିଛି ଲୋକଙ୍କର ସାହାଯ୍ୟ ଦରକାର ତେଣୁକରି ବନ୍ଧୁ। ମୁଁ। ଏଇ ଏତିକି କହିକି ରଖୁଛି ବନ୍ଧୁ ମୋର ଯେତେବେଳେ ପୋଷାକ ଦୋକାନ ଖୋଲାଯିବ ଆ ଆପଣ ନିଶ୍ଚିନ୍ତ ଆସିବେ ସେଥିପାଇଁ ମୁଁ ରହୁଛି ଏବେ ପାଇଁ ବନ୍ଧୁ ମୁଁ ଆପଣଙ୍କୁ ପୋଷାକ ଦୋକାନ ଖୋଲିବେ ନିଶ୍ଚୟ ଡାକିବି।
ଯେବେ ଖୋଲିବେ ଆମକୁ ଫୋନ କରିବ ଆମେ ଯାଇ ନିହାନ୍ତି ଆପଣଙ୍କ ଜାଗାରେ ଯାଇ ପହଞ୍ଚିବେ। ନିହାତି କିଛି ସାହାଯ୍ୟ ବି ଆମେ କରିପାରିବୁ ଠିକ୍ ଅଛି।
ହହୁଛି ହଁ ବନ୍ଧୁ ଖାଇକି ଶୋଇବି ତ ଏବେ। ବ୍ୟସ୍ତ ଅଛି ଦୋକାନ ଖୋଲିବା ପାଇଁ ବନ୍ଧୁ ରହୁଛି।
ଆଇ ଗଛି ବନ୍ଧୁ ଧନ୍ୟବାଦ।